କଉଚି ହେଲା ସିଏ ଜାଣିକିରି କହି ଦଉଚି।
ଏଇ କଲ ଗୁରା ଅଲଗା ଯେ ମୋ ଝିଅ ବି ଦେଖିଲେ କହୁଚି ମାମା ଏଇଥିରେ କଥା ହଉଚ ସେ ଜାଣି ଜାଣି ମୋ ପାଖରେ ଚଲଉଚି ତାର ଆଉ।
ଟେବୁଲ ଉପରେ ରଖିଥିଲି ଏଇ ମୃତ୍ତିକା ପଡିଥିଲା ଯେ ମୃର୍ତ୍ତିକାରେ ଦେଖୁନୁ ଭଲ ଭଲ କାଠ ମାଟି ଜିନିଷ। ମିଳେନି କି ମାଟିରେ ସିଆଡେ ଭଲ ଭଲ ଜିନିଷ ଯୋଉ ପଡେ ମୁଁ ଆଣିକିରି ଆସିଥିଲି ମାନେ କଣ୍ଢେଇ ର ହେଇଥିଲା ଆଉ ସେଟ କଣ ଯୋଉ ବିଲରେ ଯୋଉଡା ମଝିରେ ଟାଙ୍ଗନ୍ତିଥିବ ପାଳଭୂତ ଟାଇପ ର। ଏମିତି ସବୁ ସି ଚିତ୍ର ଫିତ୍ର ହେଇଥିଲା ମୁଁ ମାଟିର ଜିନିଷ ଧରିକିରି ଆସିକିରି ଟାଙ୍ଗିଥିଲି। ମାନେ ସିଏ ଫାଷ୍ଟ ମୁଁ ତାକୁ ଟିକେ ତଳେ ଟାଙ୍ଗିଥିଲି ଆ ଇଏ ଟିକେ କେତେ ବଡ ହେଲା ତା ହାତ ପାଇଲା ମୁଁ ତା ତାକୁ ଟିକେ ଆଉ ଗୋଟେ ଫିତା ଏମିତି ରାଉଣ୍ଡ କରିଦେଲି। ତାପରେ ଫୁଣି ଟିକେ ବଡ ହେଲା ଯେମତି ଆଉ ଟିକେ ଫିତା ରାଉଣ୍ଡ କରିଦେଲି ଫୁଣି ବଡ ହେଲା ଆଉ ଟିକେ ଫିତା ରାଉଣ୍ଡ କରନି ବିଶ୍ଵାସ କର ତିନି ବର୍ଷ ଗଲା କାଲି ଭାଙ୍ଗିଦେଲା।
ଏକାଥରେ ରାଉଣ୍ଡ ଆଉ କଣ?
ମାନେ ଭାଙ୍ଗିଗଲା ମାନେ ମାଟି ଜିନିଷ ନେ ମାଟି ଜିନିଷ ଟା କେତେ, କାନ୍ଥ ଟା କେତେ ମାନେ କାନ୍ଥରେ ଟଙ୍ଗା ହେଇଛି ଏମିତି ଟାଣି ଆଣିକରି କାନ୍ଥରେ ଏମିତି ଛେଚିଦେଲା ସେ ପୁରା ଦିଫାଳ।
ହଁ ଛୋଟ ଛୁଆ ଆଉ କଣ କରିବ?
କେମିତି ହଉଚନ୍ତି? ଏଇ ସଇଲା? ସଇଲା?
ଅଉ ତୁ କଣ କରୁଥୁଲୁ?
ମୁଁ ଏଇଠି ଲାଇନ ନାହିଁ ଆମର ବର୍ଷା ହଉଥିଲା ଯେ ଲାଇନ ନାହିଁ।
ହଁ ତିନିଟା ଚାରିଟା ବେଳକୁ ବର୍ଷା ଜୋରେ ହଉଥିଲା ପା।
ଉଁ ହୁଁ। ଏ ବର୍ଷା ଜୋରେ ନୁହଁ ଜୋରେ ନୁହ ଲୋ ଅଳ୍ପ ଅଳ୍ପ ଏଥିରେ ବି ଲାଇନ ଟା ପଳେଇଚି ଯେ ପଳେଇଚି ତିନିଟା ବେଳୁ।
ଓ ହୋ। ଦି ମିନିଟ୍ ପରେ ମୁଁ ଅଂନଶକୁ ଖୋଇ ବହୁତ ସାରା ଫୋନ୍ ଏଇନା ମୋ ପୁଅ ଚେସ୍ ଖେଳୁଥିଲା ବାବା ତମେ ଚେସ୍ ଖେଳ ଭଲ ଲାଗିଲା? ଭଲ ଲାଗିଲାନି କହୁଚି।
ହୁଁ।
ଏଇ ଆମ ଉପର ଘର ର ଗୋଟେ ସାନ ପୁଅଟେ ଆଉ ଇଏ ମିଶିକିରି ଚେସ୍ ଖେଳୁଥିଲେ। ଯେ ଇଏ କୋଉ ତାଙ୍କୁ ଖେଳେଇ ଦଉଚି ସେ ପୁରା ସିରିୟସ ହେଇକି ଖେଳିଲା ବେଳକୁ ଇଏ ଯାଇକି ମଝିରେ ଏପଟ ସେପଟ କରିକିରି ସବୁତକ ଅ ମାନେ ଯିଏ ଯୋଉଠି ଥିଲା ଏରା ଏପଟ ସେପଟ ହେଇଯାଉଛି।
ହୁଁ।
ପୁରା ଭଲସେ ଧ୍ୟାନ ଦେଇକରି ଖେଳୁଥିବା ତାପରେ ସାଇଡରେ ଏମତି ଜଣ ହେଲେ ଭଲ ଲାଗିବକି ଗୋଟେ ଥର ଦିଦି ଥର ଖେଳିକିରି ସେ ଚିଡି ଚିଡି ହେଇକିରି ଦି ଜଣ ଯାକ ଉଠି ପଳେଇଲେ।
ଆଉ ତୋର ଆଗକୁ କୁଆଡେ ଟ୍ରିପ୍ ଅଛି ବୁଲିବାର?
ମତେ ଆଉ ମତେ କୁଆଡେ ଯିବାକୁ ଇଚ୍ଛା ହଉନି ଏଇଭଳିଆ ଦୁଷ୍ଟ ଛୁଆକୁ ଧରିକରି ଏ ଛୋଟ ଥିଲା ଭଲ ଥିଲା ଯୁଆଡେ ଧରିକିରି ମାନେ ଇଛା ହଉଥିଲା ବୁଲି ଯିବା ପାଇଁ ଇ ହେଲାଣି ଯେତେ ବଡ ବଡ ହ ଯେତେ ବଡ ହଉଛି ମତେତେ ବୁଲିବାର ଇଛା କମି କମି ଯାଉଛି।
ଚଗଲା ତ ହବ ଛୋଟ ଛୁଆ।
ପୁରୀ ଟିକେ ଯିବା ପାଇଁ ଭାରି ଇଚ୍ଛା ହଉଛି ଯେ ମୁଁ କହିଲି ଦେଖି ତା ବାର୍ଡେ ବେଳୁକୁ ନହେଲେ ଯିବି।
ତା ବଡେ କେବେ?
ଏ ଷ୍ଟାର୍ଟ ଯାଇଁ ସେପ୍ଟେମ୍ବର ରେ।
ତମ ପୁଅର ତ ନା ଧରିବିନି ତମ ପୁଅର ତ ପୁଣି ବ୍ରତଘର ହବ ତାହାଲେ କେତେ ବର୍ଷରେ ହୁଏ ତମ
ନଅ ଏଗାର। ତେର।
ଆଉ ତାହେଲେ ପୁଅକୁ କେତେ ହବ ଆର ବର୍ଷ ବୋଧେ ହବ?
କାହା ପୁଅ ଆମ ନା ମୋ ପୁଅକୁ?
ନାଇଁ ଲୋ କକକୁ।
ଆଲେ ତାର ଵା ବ୍ରତଘର ସରିଲାଣି।
ହଁ ହଁଲୋ ହଁ ହଁ ଠିକ ସରିଚି ଭୁଲି ଯାଇଛି।
ଶଳା ଗିଫ୍ଟ ନେଇକି ଯାଇଛି କିନ୍ତୁ ଭୁଲି ଯାଇଛି ଭୋଜି ଖାଇ ଆସିଥିଲେ ସିନା ମନେ ରହିଥାନ୍ତା।
ଗିଫ୍ଟ ନେଇକି ମୁଁ ଯାଇଥିଲି କିଲୋ?
ତୁମ ହଜବେଣ୍ଡ ଆାଣିଥିଲି ତ ତୁ ତ ଆସିନଥିଲୁ ଆଜି ପର୍ଯ୍ୟନ୍ତ ମୁ ସେ ଘଣ୍ଟାକୁ ରଖିଛି।
ହଁ ଲୋ ମନେ ପଇଲା ଠିକ ଠିକ।
କଣ କହୁଥିଲି କହିଲୁ ଭୁଲିଗଲି ଆଉ ତୁ କହିଲୁ ଯାହା ଭୁଲିଗଲି କଣ କହୁଥିଲି।
ହୁଁ ହୁଁ। ନ ଏ ତ ଏବେ ତାର ଷୋହଳ ପାଲା ହବ।
ଷୋଳପାଲା ଆସ୍ ମସ୍ତ ଷ୍ଟେବଲାଜର ଇସୁ ଖତମ ହେଇଗଲା? ଡାଟା ହେଟି ଅ ହଁ ହେଟା କୁ ରିଟନ ମାରିଦଉନୁ ତେଡେନ୍ସ ଥିବନା ହେଇ
ନାଇଁ ତାର ରିଟର୍ଣ ନାହିଁ ତାର ରିପ୍ଲେସମେଣ୍ଟ ଅଛି। ଇଲେକ୍ଟ୍ରୋନିକ ଜିନିଷରେ ହୁଁ ହୁଁ କେବେ ରି
ହୁଁ ହୁଁ ହୁଁ।
ଆଉ ରିପ୍ଲେସମେଣ୍ଟ ଆଣିଲେ କଣ ହବ? କାହିଁ
ହଁ କୁଲରଟା
ନାଇଁ ଏଟା ଆଉ ସବୁ ଇଏରେ ହବ ଆମ ଗାଁରେ ବହୁତ ଲାଇନ ଡିମ୍ ସେଇଥିପାଇଁ। ପାଇଁ ହେଲାନି।
ନାଇଁ ତ ଆମର ଏପଟ ଫ୍ରିଜ ଟା ରହୁଛି ହ ଭଲ
ଏ ଗୋଟିଏ ଖୁଣ୍ଟ ର ପାଞ୍ଚଟା ଏସି ଚାଲିଛି।
ସେଇଆ ହଁ ହଁ ଠିକ କହିଛୁ ସେଇଥିପାଇଁ ଏମିତି ହୋଉ ଆଲୋ ସେ କେତ୍ ଆଉ ଚାଲିଛି ନା ଚାଲିନି? କୋଚିଂ ସେଣ୍ଟର ଆଉ ଚାଲିଚି ନା ଚାଲିନି?
ହେଇରା କିଏ ଜାଣିଚି?
ବନ୍ଦ ହୋଇଗଲା ବଧେ?
ପାଟି ଟାକୁ ଏମତି କରିଦେବି କି ହଁ ମାରୁଚୁ ଆହୁରି।
ତାଙ୍କର ତାଙ୍କର ଯେଠି ହଉଥିଲା ହେଲା ଉତ୍ସବ ମୁଁ ଦେଖିଛି ଷ୍ଟାଟସ ରେ ପ୍ରାଇଯ ବୋଧେ କରିଥିଲେ?
ଉଁ ହୁଁ ମୁଁ କାହିଁ ଦେଖିନି ମୋର
କୁଇଜ୍ ଫୁଇଜ ଇଏ ସିଏ। ବୋଦଲି ତାର ଦେଖିଛି।
ହୁଁ ହୁଁ।
ତାଙ୍କର ତ ଏମିତି କରୁଛନ୍ତି ଆଉ।
ଯାହା ଆଉ କିଛି ତ ଗୋଟେ ହଉଛି ଆମ
ହଁ ହଁ। ଆମର ବି ଏବର୍ଷ ଭଲ କରିଥିଲେ ଛୁଆମାନେ।
ହୁଁ ହୁଁ ଦେଖା ବାବା ମତେ ଦେ ମୁଁ କରିବି କିଛି ଗୋଟେ ଫକ୍ସନ ଫୁକ୍ସନ ହେଲେ ସିନା ଭଲ ଲାଗିବ।
ହଁ ହଁ ଏଇ ବର୍ଷାପାଗରେ ମନେ ଅଛି ଯୋଉ ବୁଲା ବୁଲି ଯୋଉ ମଜା ଲାଗେ।
ହୁଁ ହୁଁ ମୁଁ ତ ବର୍ଷା ହେଲା ମାନେ ଆମ ଛାତ ଉପରକୁ ଧାଇଁବି।
ଏପଟ ସେପଟ କଣ କରୁ ମନେ ଅଛି ହିଁ।
ହିଁ ହିଁ ହୁ ହୁ।
ହେଲେ ପୁଚୁରୁ ପୁଚୁରୁ ପୁଚୁରୁ ପୁଚୁରୁ ଇଆଡେ ଗୋଟେ ପଟ ହାତର ନଖ ଖାଉଥିବୁ ଇଆଡେ ଧରୁ
ହଁ ହଁ ପୁଅ ଏଟା ଏମିତି କର ନା ହୁଁ। ହେଲେ ମୋ ନଖଟା ବଢୁନଥିଲା ଏ ଚାରିବର୍ଷ ପାଞ୍ଚବର୍ଷ ହେଲାଣି ବୋହୁତ ଏତେ ଜୋରରେ ବଢୁଛି।
ପୁଅ ଟିକେ କହିଦେଲୁ ବାଓ
ଛଡେଇ ଦୋଉଚି ତୁ ଛାଡୁନୁ।
ଦୋଉଚି ଦୋଉଚି ଦୋଉଚି।
ଆଁ ଏଇଟା। ମୁଁ ଛଡେଇ ଦୋଉଚି ନା ଆରେ ଆରେ ନାଁ। ମାନେ ଗୋଟେ ନୂଆ ସେଲୋଟେପଟେ ପୁରା ରାଉଣ୍ଡ ହେଇକିରି ଥିଲା। ପୁରା ଆ ମୁଁ ଏପଟେ କଣ କରୁଛି ଆସିଲା ବେଳକୁ ସେ ତା ସାଇକେଲ ରେ ଗୁରେଇ ଗୁରେଇ ଗୁରେଇ ଗୁରେଇ ପୁରା ନୂଆ ଟା ଆଉ କିଛି ନାହିଁ। ମୁଁ ଗଲାରେ ସାଇକଲ୍ଟାରେ କଣ ଏମତି ଧଳା ଧଳା କଣଗୁରା ଲାଗିଛି ସେପଟ ତାର ଭଳିଆ ହେଇଯାଇଚି ମା ଦେଖିଲା ବେଳକୁ ସେଲୋଟେପ୍ ଆଉ କିଛି ନାହିଁ ହେରା ପୁରା ସାଇକଲ ଯାଙ୍କ ସେ ଗୁରେଇଚି ଆଉ
ତୋ ସାଇକଲ ଟା କଣ ହେଲା।
ମୋର
ହଁ।
ମୋ ସାଇକେଲଟାକୁ ଆଣି ଦେଉର ସାହିରେ କାହାକୁ ବିକ୍ରି କରିଦେଲେ ମା ବାପା କେବେଠୁ କଲେଣି।
ହୁଁ ହ ଆଉ ପୁଅ ପାଇଁ ଯାଉଛି। କଥା ମୁଣ୍ଡରୁ ଛାଡିଲେ ନା ଜିଦି କରୁଛି।
ତା ସାଇକେଲ ରେ ସେ ଯାଏ ଯେ ତା ସାଇକେଲ ଟା କଣ ଖରାପ ହେଇଛି ନାଇଁ ବାପା ବେଳେ ବେଳେ ଛାଡିକି ଯାଉଛନ୍ତି, ଏଇ ଆମ ଗାଁ ର ଆଉ ଜଣଙ୍କର ବାଇକ୍ ଟା ବାପା ରଖିଛନ୍ତି। ମାମା ଆମ ବାଇକ ରେ ଯାଉଛି ସିଏ ବାପା ବା ତାଙ୍କ ବାଇକ ରେ ଯାଉଛନ୍ତି ମାଇନ୍ସ ଆଉ।
ତା ଘ କେନ୍ତି କଣ ଚାଲିଛି? ସାଇନ୍ସ ପଢିଲା ବା ନା ଆସ? ସାଇନ୍ସ ପଢଡ଼ିଲା ନା ଆର୍ଟସ୍ ପଢ଼ିଲା?
ନାଇଁ ସାଇନ୍ସ ପଢିଲା ନା
ପାଣି ପିଇବୁ?
ହୁଁ। ଯୋଉ ଯୋଉଟା ଇଏରେ ମାର୍କେଟ ଭିତରେ ଥିଲା ସେଇଟା ଏବେ କଲେଜ ପାଖକୁ ଉଠି ଯାଇକି ସେଇଠିକି ଯାଉଚି।
ଆମେ ଯୋଉଟାରେ ରହୁଥିଲେ।
ମୁଁ ମନା କରୁଛି ନା ଏମତି କରନି ବୋଲି ଭାଙ୍ଗିବ ସେଟା ଦେ ମାମାକୁ ଦେ।
ହଁ ମୁଁ କଣ କହୁଥି ଲିକି ଯୋଉ। ପାଖରେ ଦେଖିଛୁ ପ୍ର ଟ ଘର ଥିଲା ଭାଇ ଭଉଣୀ ଆଉ।
ହଁ ହଁ ସେ ମୋ ୟା ର ସାଙ୍ଗପା ଆମ ପୁଅର। ସାଙ୍ଗ। ମାନେ ଗୋଟେ କୋଥ। କୋଚିଙ୍ଗ ର ଗୋଟେ କଲେଜ ର।
ହଁ।
ସେ ଝିଅ ଦେଇଥିଲା କାର୍ଡ ଦେଇଥିଲା। ସେଇଦିନ ସକାଳୁ ସକାଳୁ ଉଠିକିରି ଶୁଣିକିରି ଭାରି ମନ ଦୁଖ କଲା ପା।
ଛେ ଆଉ କଣ ସେ ଛୁଆ ଟା ହେ ସମସ୍ତେ ଚାଲିଗଲେ।
ହ
ଦେଖ। ଖିକୀ ଭଲ ଲାଗିଲାନି। ଘରେ କୁଣିଆ କୋଉଠି ଖୁସି ରହି ହଉ।
ହୁଁ
ବାରି ଙ୍ଗୁ।
ବାବୁ ମନା କରୁଛି ନା ମୁ।
କଲେଜ ରୁ ନେଲୁନି ସାତିଫିକେଟ।
ନା। ଆଉ କଣ କରିବି ରୋଷେଇ ଘରେ ଦରକାର ପଡିବ କି।
ହୁଁ।
ଏବେ ବର୍ଷା ହଉଛି ନା ଟିକେ କମିଲାଣି।
ବର୍ଷା ଆଯୁ। ମୁଁ ଜିପି ଜିପି ହଉଛି।
ହୁଁ ହୁଁ।
କମୁନି ହଁ ଟୋପ ଟପ ହଉଛି ଲାଇନ ଟା ହେଲେ ଦିଅନ୍ତେ କିଛି ନାଇଁ ବର୍ଷା ହେଲେ କିଛି ନାଇଁ ଲା ଦଉନାହାନ୍ତି ସେ କିଛି ନାଇଁ
। ଲାଇନ୍ ନାଇଁ କି ମାନେ ଏତଲ ଯାଏ ବି ଆସିନି?
ଲାଇନ ଆସିନି। ହୋଉ ଯା କଣ ।
ସେ ପୁରା ଅଧା ସାରି ସାରିଲାଣି ସିଲେ ପୁଣି ଆଉଥରେ ହଉ ର ହଁ ହଁ ।